ହ୍ୟାଲ ହୁଁ
କିଏ?
ଏଇ ଆ ନଣନ୍ଦ
ଓଃ ହୋ
ସେଇ ଝିଅଟା ହେଇ ଆସିଥିଲା ଏଇନାକେ ବସିଥିଲା ମୋ ପାଖରେ
ହଁ
ହୁଁ ସେ ସବୁବେଳେ ଆସେ ତାର ବସିକି ଯାଏ କଥା ହେଇକି ଏ ଝିଅର ଜନ୍ମଦିନ ବୋଲି ଆସିଥିଲା
ହୁଁ ହୁଁ କଣ ଆଣିଥିଲ ର ତ ହଉଛି ତମ ମାମୁଁ ଘର
ମାମ ମା ଆଣିଥିଲେ ପରିବା ଆଣିଥିଲେ ବାଇଗଣ ଆଉ ଗୋଟେ ପାଚିଲା ପଣସ ଆଣିଛନ୍ତି
ଆଉ ସେ ପଣସଟା ପଠେଇ ଦୋବୁ ତାହେଲେ।
ଆସୁନୁ ଖାଇବୁଇ ଯିବୁ। ପଠେଇମି କିଏ ନେଇକି ଯିବ?
ଖାଲି ଯାଉଚି ଆଉ।
ହୁଁ ଆସିନେ ଖାଇ ଖୁଆକି ଯାଆନ୍ତୁ।
ଆଉ ତମର କଣ ହେରାକ ପୁରା ପାଚି ଯାଇଚି କି?
ଆଁ
ଭାଙ୍ଗିବ।
ହଁ ଏଇଟା ଆଉ କାଲି ଆଡକୁ ପାଚିବ କି କଣ। ଟି ଗୋଟେ ପଟ ଟିକେ ଟାଣେ ଲାଗୁଚି।
ହଁ।
ହୁଁ ହେଟାକୁ ଏଇନା ଟେକିକି ଆଣିନି ଯେ ହାତରେ ଖାଲି ଅଠା ଉରା ନାଗିଗଲା। ପାଣସ ଅଠା ନା।
ବଡଟେ ନା ଛୋଟଟେ?
ନାଇଁ ବେଶୀ ବଡ ନୁହେଁ କି ବେଶୀ ଛୋଟ ନୁହେଁ।
ଅ ମିଡିୟମ ଟା?
ହୁଁ।
ଓହୋ। ଆଉ ଆମ୍ବ
ନା ତ ଆମର ତ ଆମ୍ବ ଅଛି ସିଏ କାଇଁ ଆଉ ଦେବେ ଆମ୍ବ।
ହୁଁ ହୁଁ।
ଆମର ଅଛି ଆମ୍ବ ସେଇ ନଡିଆ ଆଣିଥିଲେ। ହଁ ଏ ଅରୁଆ ଚାଉଳ ନା ଆମ ବାଡ଼ି। ଟେ ଆଉ ଅଁ ଆମ ମାଉସୀ ଦେଇଥିଲେ ଟିକେ ଟିକେ ଯୋଉ ଆଚାର। ଟିକେ ଟିକେ ସେତରୁ କଣ ଟିକେ ଟିକ ଆଣିଚନ୍ତି ତାଧେରେ ଲେମ୍ବୁ ଆଣିଚନ୍ତି ଛୋଟ ଛୋଟ ବାଇଗଣ ନ୍ଦିରା ଆଉ ଅରୁଆ ଚାଉଳ ଦିଟା ଆଣିଚନ୍ତି। ଆଉ ବଡ଼ି ଦିଟା
ହଁ।
ଆଉ ଆ ସେ ପଣସ ବିସ୍କୁଟ ମିକ୍ଚର ଆଉ ଝିଅ ପାଇଁ ଚକୋଲେଟ ଆନ୍ତି ଥିଲା। ସେ ତାଙ୍କର ପଇସା ଦେଇ ଦେଇଚନ୍ତି।
ହଁ ତମ ଗଛ ଲେମ୍ବୁ ହଁ ତମ ଗଛରେ ଲେମ୍ବୁ ହେଇଛି ନାଇନି
ହଁ ଏଇରା ଛୋଟବେଳୁ ତ ଖାଇଲେଣି ଆଉ ଏବେ ଏଁ ହେଇଚି ମାନେ ବଢୁନି କଣ ପାଇଁ ଏଇରା ଛୋଟ ଗୁରା ଖାଇଦଉଚନ୍ତି ନା ଯୋଉଟା ଟିକେ ଟିକେ ବଢିଲା ବେଳକୁ ଆଉ ସହଜେ ସବୁ ଟିକ ଟିକ ହଁ। ଆମର ବା ସେଟା ପାଣି ପାଖରେ ଲଗା ହେଇଚି। ସେ ରହିନେ ସି - ନା ଆମେ କଣ ଲେମ୍ବୁ ଟା ହେଲା ଯୋଉଟା ବାହାରଲା ଆମେ ତୋଳିକି ଯଦି ଖାଇଦବା ସେ ଆଉ ବଢିବ କୋଉଟା ସେ ଯେଉଟା ଫାଷ୍ଟ ଥିବ ସେଟା ରହିନାହିଁ ସେ ବଡ ହେଲା ପର୍ଯ୍ୟନ୍ତ ବଡ ହେଇକି ରସ ହବ ଆଉ ଛୋଟ ବଳୁ ସେ ହେଲା ମାନେ ଟିକଏ ବଡ ତାକୁ ଆଣିକି ଖାଇଦେଲେ ଆଉ ସେ ବଢିଲା ପର୍ଯ୍ୟନ୍ତ ରହିବ ଆଉ
ଓ ହୋ
ଆଉ ସେଥିପାଇଁ ରସ ପୁରା ବାହାରୁନି ଆଉ ଏଇ ଖରା ଦିନ ତ ସମସ୍ତେ ଲେମ୍ବୁ ଖାଇଲେ ଆଉ କାହାକୁ ମନା କରିବୁ କି ଏମିତି କଷି ହଉପଛେ ଖାଇ ଦଉଛନ୍ତି ଆଉ ଆ ବାଡ଼ିରେ ବହୁତ ଲେମ୍ବୁ ହେଇଥିଲା ସେଠି ଗୋଟେ ଆମର ଯୋଉ ଢାଉରଙ୍ଗ ଗଛ ଗୋଟେ ଡାଳ ପଡିକି ସେ ଗଛର ଡାଳ ଟା ପୁରା ଗୋଟେ ପଟ ପୁରା ଭାଙ୍ଗିଗଲା ଫୁଲ ଲେମ୍ବୁ ବହୁତ ହେଇଥିଲା।
ହୁଁ।
ଆଉ ସେଇରା ସବୁ ପଡିଗଲା ଗୋଟେ ଫାଳ ପୁରା ଦିଟା ଗଛର ମୋଡି ହେଇକି ଡାଳ ଭାଙ୍ଗିଗଲା ଆଉ ଗୋଟେ ୟୁକେଲ ପଟାସ ଯୋଉ ଗଛ ନୁହଁ।
ହଁ।
ଏଇ ଜଉ ଆକାଶିଆଗଛ। ଛଅ ସେଟା। ହ ସେଇ ଗଛ ଗୋଟେ ସେମିତି ପଇଲା ଆ ଆଉ ଗୋଟେ ଡାଳ ଭାଙ୍ଗିଗଲା ଆଉ ଗୁହାଳ ପରେ ପଇଲା ସେ ଲେମ୍ବୁ ଗ ପଛରେ ପଡିକି ଆମ ଯୋଉ ଗୋରୁ ଗାଈ ଥିଲେ। ସେ ଗୁ ହାଳ ଉପରେ ସେ ଯୋଉ ପବନ ହେଇଥିଲା ଯା ଧାରୁ କି ସେ ଗଛ ଟା ଭାଙ୍ଗିଗଲା ବଡ ଗଛ ନୁହେଁ କି ଆକାଶିଆ ଗଛ ଟା। ଆଉ ସେ ପବନ ଭାଙ୍ଗିଗଲା ଯେତେବେଳେ ଗୁହାଳ ଟା ବି ଭାଙ୍ଗିଗଲା ଆଉ ଗାଈ ଟା ଆମର ଗୋଟେ ପଟକୁ ରହି ଯାଇଥିଲା।
ହଁ।
ହଁ ସେଇଟା ରହିଯାଇଥିଲା ବୋଲି ରହିଗଲା ଆଉ ନହେଲେ ଗୁହାଳ ଟା ପୁରା ଭାଙ୍ଗିକି ପଡିଗଲା ତଳକୁ ଆଉ।
ଓହୋ।
ଲୋକ କରିକି ସେଇ ଡାଳ ଗୁୁରା ଖାଲି ହାଣି ଦେଇଥିଲୁ। ଆଉ ସେଇ ଗ ଛ ଟା ଅଛି ଆଉ।
ହୁଁ।
କାଠଟା ତ କିଛି ହବନି ଖାଲି ଜାଳିବା ପାଇଁ ଆଉ ଏରା ଆଉ ଯାହା ମୋଟା ଗଛରେ ଯାହା ବନେଇନ ବନ୍ଧ ଫନ୍ଧ ଭାଙ୍ଗି ଫାଟିଯାଏ ଆଉ ସେଇଥି
ତ ଝିଅ ଘରେ ଅଛି ନା କୁଆଡ଼େ ଗଲାଣି।
ନା ଘରେ ଅଛି ଯାଇନି।
ଆଉ
କୁରକୁରିନା ଖାଉଥିଲା ଆଉ ସେ ପୁଅ ଚକୋଲେଟ ଆଣିଥିଲେ।
ହୁଁ।
ହୁଁ।
ଆ ତୋ ଶାଶୁମା?
ହଁ ସେ ଅଛନ୍ତି ସେ ଘରେ।
ହୁଁ ହୁଁ। ଆଉ ରୋଷେଇ କେତେ ବାଟ ଗଲା?
ହୁଁ ରୋଷେଇ ସଇଲଣି।
ତାହାଲେ ଖାଲି ଖାଇବାଟା ବାକି ଅଛି ନା କଣ?
ହଁ।
ଓ ହୋ।
ହ
ପଖାଳ ନା ଗରମ?
ମିଶା ହେଶି।
ମିଶାମିଶି ତାହେଲେ ଦି ଆଡୁ ଆଜି ରୋଷେଇ ହେଇଛି ନା କଣ?
ପଖାଳ କାଲି ରାତି ଯୋଉ ଭାତ ରାନ୍ଧି ପଖାଳ ଥିନି ସେ ଭାତ ଛି ସମସ୍ତଙ୍କୁ କଣ ଗରମ ଭାତଟା ଭଲ ଲାଗେ କି
ହଁ
ଆଉ ସେଇ ପାଗ ନେଇକି କି ଟିକେ ଏଇ ଶୀତ ଦିନ କି ବର୍ଷା ଦିନ ହେଲା
ଶୀତ ଦିନରେ ପଖାଳ ଖାଇହବନି ସେଟା ଖାଲି ପାଣିଚିଆ ଲାଗିବ ଆଉ ଏଇନାକେ ଯେଉଁ ଏବେ ଯେଉଁ ଗରମ ଭାତ ମାନେ ପଖାଳ ଟା ହୋଉଚି ହବ ସେଇଟା ହୋଉଚି ଭଲ ଲାଗିବ ଟିକେ ଆମ୍ବିଳା ଆ ମ୍ବିଳା ହେଉଚି ବାଶିବ ତା ଯୋଉ ବାସ୍ନାଟା ଭଲ
ଗରମ ବି ହୋଉଚି ପ୍ରବଳ।
ହଁ ଆଜି ତ ପ୍ରବଳ ହୋଉଚି ଗରମ ହୋଉଚି। ସକାଳୁ ତ ଖରା ଦେଇଚି ଯେ ମାନେ ଘରେ ବି ବସି ହୋଉନି ଫ୍ୟାନ୍ ଦେଇକିି।
ହଁ। ଆଉ ଇଆଡେ ବି ଲାଇନି ବିଲ୍ ବଢି ଯାଉ
ହଁ ପା ଆମର ଏଥର କେତେ ନ‌ଅଶହ କେତେ ହେଇଯାଇଚି ଖାଲି ଫ୍ୟାନେ ଆଉ ଲାଇଟ୍ ଜଳିକି।
ହଁ।
ହଁ।
ଫ୍ରିଜ ତ ଚାଲୋଉନୁ ଏତେ କେମିତି ହେଇଗଲା।
ଆଉ ଗରମ ତ ହୋଉଚି ଆଉ କଣ କରିବୁ ତାର କେମିତି ହେଲା କିଏ ଜାଣିଲା।
ଏଇ ଷ୍ଟାଣ୍ଡ ଫ୍ୟାନ ଯୋଗୁ ବୋଧେ ବଢିଆଇଥିବ।
ହଁ ସେଇଆ ହେଇଥିବ ଆଉ।
ହଁ ଏଇ ଷ୍ଟାଣ୍ଡ ଫ୍ୟାନ ଗୁରା ଅଧିକ ଟାଣୁଚିପା। ଏ କରେଣ୍ଟ
ସବୁ ତ ଦି ଦିଟା ଚାଲିଲା ଯାହ ହେଲେ ଗୋଟେ ଉପର ଫ୍ୟାନେ ଏଁ ଚାଲିଲେ ହେରା ପବନ ହୋଉନି ଯାହାହେଲେ ଦିଇ ଦିଇଟା ଫ୍ୟାନ୍।
ଦି ଦିଟା ରୁମରେ
ଅହଂ
ଆଉ ତାର ବି ହେଇଥିବ।
ସେଇଟା ବା ସେଇଠି
ଆଉ ସେଇଟାପା ଟାଣୁଛି।
ହଁ ଆଉ ଯେଉଁ ଗରମ ହେଉଛି ତୋ ଫ୍ୟାନ୍ ନ ଦେଇେଇକି
ହଁପା ଗ ପାଞ୍ଚ ମିନିଟ ତ ରହି ହଉନି।
ଆଉ ତୁ କବୁ ଫ୍ୟାନ୍ ଦେବିନି ବସିବି।
ଆଉ ତୁ ଖରାରେ ପଦାକୁ ବି ବାହାରି ବ ପାରିବୁନି କି ବନ୍ଦ କରିକି ଭିତରେ ବି ବସି ପାରିବୁନି।
ହଁ ବା।
କଣ କରିବ ଆ ଯେତିକି ବିଲ ହବ ପଛେ ଏଇ ଖରା ଚାରି ମାସ ଟା ଟିକେ କଷ୍ଟ। ତାପରେ ସେ ବର୍ଷ
ଟା ହଉଛି ବର୍ଷା ବର୍ଷା ହବ ତାପରେ ଇଏ ହେଇଯିବ ଟିକେ ମାନେ ଥଣ୍ଡା ପାଗ ହେନି ଆଉ କାଁ ଦିଟା ଚାଲିବ ଗୋଟେ ଚାଲିବ ହଁ ଶୀତ ଦିନ ଆସିଲେ ତ ଆଉ ବନ୍ଦ। ହୁଁ। ଆଉ ଏବେ ତ ଚାଲିବ ଆଉ ଶୀତ ଦିନ ତ କାହିଁ ଅଛି।
ହଁ। ଆମର ଏଇ ମାସ ହଜାର ଟଙ୍କା ହେଇଯାଇଥିଲା। ଦିଆ ହେଇଛି। ଅଧା ଦିଆଯାଇଛି ଆଉ ଅଧା ଅଛି।
ନା ଆମର ପୁରା କମ୍ପ୍ଲିଟ କରିଦଉଚୁ ରହିଲା ମାନେ ପୁଣି ଏଇ ଯୋଉ ଯେମିତି ଚକ୍ରବର୍ତୀ ସୁ ଅଧ ଭଳିଆ ଯେମିତି
ହଁ ବା ସୁଦ୍ଧ ପା ବଢୁଛି ଦୁଇଶହ କେତେ ଟଙ୍କା ପୁଣି ଆମର ବା ସେ ଶୁଦ୍ଧ ବଢିକି ଏତିକି ହେଇଯାଇଛି।
ଆଉ ସେଇଥିପାଇଁ ଆମର ଏଥର ମାସକୁ ମାସ କ୍ଲିୟର କରିଦେଉଛୁ ରଖିଲା ମାନେ ସିନା ତାର ପୁଣି ଇଣ୍ଟରେଷ୍ଟଟା ବଢ଼େଇ କି ପୁଣି ଅଧିକ ପକେଇବେ ହେ ଲାଇନ ବାଲା କଥା। କଣ ଅଛି।
ଯହା ତ ସିଆଡୁ ଗାଛରେ ଚଢି ଯାଉଛି ବିଲରେ ଆଉ।
ହଁ ଆଉ ଆମେ ଆଉ କଣ କରିପାରିବୁ ପୁଣି ଯାହା ହବ ପୁଣି ସେଇଆ ଦବାକୁ ହିଁ ପଡିବ।
ହଁ ସେଠ ଆ କଣ କାଟିବ କହୁଥିଲେ ସୋଲାର ଲାଇଟ୍ ଏ ଯୋଉ ତିନିଶହ ୟୁନିଟ ରେ ଫ୍ରି ଦେବେ ବୋଲି।
ସେଟା ବେକାର କାହିଁ କିଏ ଦଉଛି ଖାଲି ମାନେ କହିଦଉଛନ୍ତି।
ସେୟା ବା। କହୁଥିଲେ ଦେବେ ବୋଲି କାହିଁ ଦଉଛନ୍ତି।
କହିନଥିଲେ କି କେତେ ଦୁଇଶହ ନା ତିନିଶହ ୟୁନିଟ ମାନେ ଛାଡ଼
ହୁଁ, ତିନିଶହ ୟୁନିଟି।
ଟୋଟାଲି ଛାଡ଼ ହେଲା ନା, ସେଥିରେ ତ ପୁଣି ଲୋକ ସେଥିରେ ହଇରାଣ ହଉଛନ୍ତି, ସେଥିରେ ରହୁଛି ଦଉଚନ୍ତି ପଇସା। ଆଉ କଣ କରିବେ? ତାଙ୍କର ତ ପଇସା ନବା କଥା ସିଏ ନେବେ
ସୋଲାର ଲାଇଟ୍ ବି ଆଣିନାହିଁ। ଏଇରା ଆମର କଣ ଏଇ ଯୋଉ ଫ୍ରିଜି, ଟିଭି ଏଇରା କଣ ସବୁ ସେଥିରେ ଲଗେଇ ହବ କି?
ଏଇଟା କଣ ଲାଇଟ୍, ଫ୍ୟାନ୍ ଯଦି ଚାଲିଲା, ଚାଲିଲା ନା, ଆଉ ସବୁ ଜିନିଷ ଚାଲିବ କି?
କେତେ ଟାଣିବ? ଆମେ ଖାଲି ଅତି ଜୋରେ, ବଲ କି ଫ୍ୟାନ ଏତେ ଦବା
ହଁ।
ଏତେ ରୁମକୁୁ ଲାଇଟ୍, ବଲ୍, ଫ୍ରିଜ୍ ଏଇରା ସବୁ ଫୁଣି କେମିତି ଚଲେଇବା?
ହୁଁ। ଏ ସିଏ ଫୁଣି କେତେବେଳେ ଖରାପ ହବ, କଣ ଜାଣିଛନ୍ତି?
ଆଉ ତାକୁ ଭରସା କରିହବ କି?
ହଁ, ଭରସା କରିକି କିଛି ରହି ଏତ ଲାଇନ ନି ଯୋଉ ଖରାବେଳଟାରେ ପଳଉଛି, ଯୋଉ ଗରମ କଷିକି ଜୋରେ ହୋଉଛି ରହି ହୋଉଛି, ନା
ହଉ ତାହେଲେ
ହଉ ହଉ ରଖୁଛି, ଆଉ ଆଉ କେତେବେଳେ ପରେ ନଲେ କଥା ହବା ଆଉ।
ହଁ, ଯାଏଁ ଟିକେ
ହଉ ହଉ।